ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ସାଙ୍ଗ କଣ କରୁଛନ୍ତି?
ମୁଁ ତ ଏବେ ଖାଇବା ପାଇଁ ଆସିଛି। ଆପଣ?
ମୁଁ ଏବେ ଅଛି ଘରେ ବସିଛି ଆଉ।
ଆଚ୍ଛା, ଆଚ୍ଛା। ଆଉ ଆପଣଙ୍କ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛୁ ଆଉ।
ଆପଣଙ୍କ ପରିବାରରେ?
ମୋ ପରିବାରରେ ଆମେ ସମସ୍ତେ ଏକାଠି ରହୁ, ମୋ ପରିବାରରେ ମୋ ବୋଉ, ବାପା, ମୁଁ, ମୋ ସାନ ଭାଇ, ଆଉ ବଡ ବାପା, ବଡ ବୋଉ, ଆଉ ଭାଇ-ଭାଇ ଭଉଣୀ ଅଛନ୍ତି ଆଉ।
ଆଜ୍ଞା, ଆଜ୍ଞା। ବହୁତ୍ ଭଲ, ବହୁତ୍ ଭଲ, ଆପଣଙ୍କର ଶୁଭ ନାମ?
ପ୍ରଜ୍ଞା।
ଆଚ୍ଛା। ଆପଣଙ୍କର କେଉଁ ଘର ଆପଣଙ୍କର କେଉଁଠି?
ଘର ଆମର କଟକ।
କଟକ ବହୁତ ବଢିଆ।
ଗ୍ରାମାଞ୍ଚଳରେ ନା ସହରାଳଞ୍ଚରେ? ଗ୍ରାମାଞ୍ଚଳରେ।
ଗ୍ରାମାଞ୍ଚଳରେ ବହୁତ ଭଲ। କଟକ ର କୋଉ ଜାଗା ଆପଣଙ୍କର ଘର? ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
କଟକର କେଉଁ ଜାଗା ଆପଣଙ୍କ ଘର?
ପ୍ଲେସ୍ ପଚାରୁନ୍ତୁନି?
ଆଚ୍ଛା ହଉ ଠିକ୍ ଅଛି। ସରି।
ଆପଣ ଏବେ, ଆପଣ ଖାଇସାରିଲେଣି?
ପଢୁଛନ୍ତି। ମୁଁ ଏବେ ଖାଇବି ଖାଇନି ଆପଣ କିନ୍ତୁ ଖାଇସାରିଲେ ବହୁତ
ହଁ ସକାଳୁ କିଛି ଖାଇନାହାନ୍ତି କହିଲି ସକାଳୁ କିଛି ଖାଇନାହାନ୍ତି। ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ଆପଣ ସକାଳୁ କିଛି ଖାଇନାହାନ୍ତି?
ସକାଳୁ ମୁଁ ରୁଟି ଖାଇଥିଲି।
ଆଚ୍ଛା
ଆପଣ
ମୁଁ ଛତୁଆ ଖାଇଥିଲି।
ବହୁତ ଭଲ ଆଉ ଆଜି ଆପଣଙ୍କର
ଆଜି ଆମର ଭାତ ହେଇଚି। ଅ ଉ ଚିକେ ମାଂସ ହେଇଛି ଆଉ ପୁଇ ତରକାରୀ ହେଇଛି।
ବହୁତ ଭଲ ବହୁତ ଭଲ ଦେଶୀ ଖାଦ୍ୟ ଆପଣଙ୍କର ଆଜି କରଚନ୍ତି।
ଆଜ୍ଞା
ବହୁତ ଖୁସି ଲାଗିଲା।
ଆଛା ଆପଣ ଏବେ କଣ ଖାଇବେ?
ଏବେ ହୋଟେଲରେ ଖାଇବି।
ଏବେ ହୋଟେଲ ରେ ଖାଇବି।
ଆମିଷ ହିଁତ ଖାଇବି।
ଅଁ ହଁ ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ମୋର ଏମବିଏ ସେକେଣ୍ଡ ଇୟର୍ ଚାଲିଛି।
ଆଚ୍ଛା
ଆଉ ଗୋଟେ କମ୍ପାନୀରେ ଏରିଆ ମ୍ୟାନେଜର୍ ଅଛି।
ଆଚ୍ଛା
ଆପଣ?
ମୋର ଏବେ ଗ୍ରାଜୁଏସନ ସରିଲା ଏ ବର୍ଷ କମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରିପେୟାର ହଉଛି ଆଉ।
ବହୁତ ବଢ଼ିଆ ବହୁତ ବଢ଼ିଆ ସେମ୍ ମୁଁ ବି ଟ୍ରାଏ ବହୁତ କରୁଚି।
ଆଚ୍ଛା
ଆପଣଙ୍କ ରିଜର୍ନିଂ କେମିତି ହୁଏ?
ଭଲ ଆଉ।
ଆଚ୍ଛା ବହୁତ ବଢ଼ିଆ ଗଡ଼ଲେସନ୍
ବ୍ଲଡ ରିଲେସନ ମୋର ଏମିତି ହୁଏ ନାହିଁ।
ତ ସେଇଟା ଡିଫିକଲ୍ଟକୁ ବୋଧେ ତମକୁ ଲାଗେ
ହଁ
ତ ସେଇଟା ପାଇଁ ଡିଫିକଲ୍ଟକୁ ତାକୁ ସହଜ କରିବା ପାଇଁ ଚେଷ୍ଟା କରନ୍ତୁ।
ଆଜ୍ଞା
ନିଜେ ନିଜେ ଚେଷ୍ଟା କଲେ ସବୁ କିିଛି ହେଇପାରିବ।
ଆପଣ କୋଉଥିପାଇ ପ୍ରିପୋର ହେଉଛନ୍ତି?
ମୁଁ ଏଇ ଆମର ଓଡ଼ିଶା ପୋଲିସ ହେଉ ନହେଲେ ଆର୍ମି ହଉ ଏଇସବୁ ପାଇଁ ପ୍ରିପେୟର ହେଉଚି।
ଏଇ ସବୁ ପାଇଁ
ଏସ୍ ଏସ୍ ହେଉ ସି ଜି ଏଲ ହେଉ ଏଥିପାଇଁ ପ୍ରିପେୟାର ହେଉଛି। ପ୍ରାୟ ତ ବହୁତ କଲେଣି କିନ୍ତୁ ହଉନି ସେଥିପାଇଁ ଆସ୍ତେ ଆସ୍ତେ ଆସ୍ତେ ସାରିଗଲେଣି।
ସା ସାଡ଼ିିଗଲାଣି। ଓ ଆପଣ କିଛି ଏକ୍ଜାମ ଦେଇଛନ୍ତି କି ଆଗରୁ?
ବହୁତ ଏକ୍ଜାମ ଦେଇ ସାରିଲେ।
ଏକ୍ସଜାମ ଦେଇ
ସି ଜି ଏଲ।
ସିି ଜି ଏଲ ଏସେସି
ଆର୍ମିର ରନିଂ ହେଯାଇଥିଲା ସବୁ ହେଇଥିଲା କିନ୍ତୁ ରେଟିନ କଟିଗଲି।
ସବୁ ପ୍ରକାର ଆଉ
ଫରେଷ୍ଟର ବି ସବୁ ସଜେଇଥିଲା
ମ୍ୟାରେଜ ଲିଷ୍ଟରେ କଟିଦେଲି।
ଆଉ ଇଚ୍ଛା
ଭାଗ୍ୟ ଆସ୍ତେ ଆସ୍ତେଛା ଭାଇ ଗଲାଣି ରଖିଥାନ୍ତୁ ଇଚଛା ରଖନ୍ତୁ ଆଗକୁ। ହେଇଯିବ ଚେଷ୍ଟା କରନ୍ତୁ।
ଇଚ୍ଛା ତ ଦୂଢ ଶକ୍ତି ରଖିଛି ଦେଖାଯାଉ କଣ ହଉଛି?
ଆପଣ
ଆପଣ କୋଉଥିରେ ଯିବା ପାଇଁ ଚାହୁଚନ୍ତି?
ଆ ସିଜେଲ ବିଷୟରେ ଜାଣିଛନ୍ତି ଆପଣ?
ହଁ କିଛି
କଣ ଜାଣିଛନ୍ତି ସିଜିଏଲ ବିଷୟରେ?
ସେ
ସେଥିରେ ପଡେ ରିଜନିଂ ପଢେ ଗଣିତ ପଡେ। ଆଉ ଜିକେଜି ଏସ ରେ ଇତିହାସ। ଅ ଅର୍ଥନୀତି ଅର୍ଥନୀତି ଭୂଗୋଳ ଏମିତି ସବୁ ପଡେ ଆଉ।
ଆଚ୍ଛା ଜେନେରାଲ ନଲେଜ ଉପରେ ଆପଣଙ୍କ
ଆପଣଙ୍କର କେମିତି ଧାରଣା?
ହେଇପାରିବ ନା?
ହଁ ହେଇପାରିବ।
ସିଜିଏଲ ମାଇନସ୍ ମାର୍କିଙ୍ଗି ରହୁଛି ଆପଣ ଜାଣିଛନ୍ତି ତ?
ହଁ।
ସବୁବେଳେ ଯେତେବେଳେ କ ସବୁବେଳେ ବାସ ଯେତେବେଳେ ବି କୋଶ୍ଚିନ୍ ଆନ୍ସର ଦେବା ପାଇଁ ଚାହିଁବେ ସେତେବେଳେ ପୁରା ସଠିକରେ ଦେବେ ନାହିଁ ତ ସେ
ଦେବେ ନାଇଁ ତ ସେ କୋତ୍ସିନ୍ ରେ କଣ ହାତ ହିଁ ମାରିବେନି।
କୋଶ୍ଚିନ୍ ଜାଣିନାନ୍ତି ତ ଟ୍ରାଏ ବି କରିବେନି ଆଜ୍ଞା।
ଆପଣ ରହିକି କୋଉଠି କୋଚିଂ ନେଉଥିଲେ କି?
ମହେନ୍ଦ୍ରାରେ କଟକ।
କଟକ ସେଠି ପଢାପଢି ବାବୁ ଭଲ
ହଁ ପଢ଼ାପଢ଼ି ବହୁତ ଭଲ ତ ମୋତେ ଲାଗେ
ମତେ ଲାଗେ
ନିଜ ଉପରେ ପଢ଼ିବାକୁ ପଡ଼ିବ ସେମାନେ ପଢ଼େଇବ ବୋଲି ଡିପେଣ୍ଡେଡ଼୍ କରିବେନି ଆପଣ।
ଡିପେଣ୍ଡ କରିବେନି ଆପଣ ସଜାଗ ନି ନିଜକୁ ନିଜ ହବାକୁ ପଡିବ ସିଏତ ପଢେଇବେ ସେ କ୍ଲାସ କରିବେ ତମେ ବି ଏମିତି ଚାହିଁଲେ ବି ୟୁଟ୍ୟୁବରେ ବି କ୍ଲାସ୍ କରିପାରିବ।
କିଛି ଆସୁବ ନାହିଁ କିନ୍ତୁ ହ ତାଙ୍କ ଉପରେ ଡିପେଣ୍ଡଡ କରି ତମେ ଯଦି କହିବ ମୁଁ ପଢ଼ିବି ସେମିତି ହେଇପାରିବନି।
ହେଇପାରିବ
ଆଉ ଆପଣଙ୍କର ଇଂଲିଶ କେମିତି ହୁଏ?
ହୁଏ ଭଲ ଆଉ।
ଓଡ଼ିଆ
ଓଡ଼ିଆ ବି ହୁଏ।
ଆଚ୍ଛା ଆପଣଙ୍କର ପ୍ଲସ୍ ଥ୍ରୀରେ କଣ ଷ୍ଟ୍ରିମ୍ ଥିଲା? ଆଜ୍ଞା
ସାଇନ୍ସ ଥିଲା ମ୍ୟାଥ୍ ଅନର୍ସ
ବହୁତ ବଢ଼ଆ, ବହୁତ ବଢିଆ
ଚେଷ୍ଟା କରି ଚାଲ ନିଶ୍ଚୟ ଆଗକୁ ଯିବ। ଆଜ୍ଞା ଆପଣଙ୍କର କଣ ଥିଲା ପ୍ଲସ୍ ଥ୍ରୀ?
ମୋର ତ ଆର୍ଟ୍ସ ଥିଲା। ନା କରିଛି ନା ମୋର ପ୍ଲସ୍ ଥ୍ରୀ ଆର୍ଟସ୍ ଥିଲା। ଆଉ ପ୍ଲସ୍ ଟୁ କମର୍ସ ଥିଲା।
ଆର୍ଟ୍ସ ରେ କଣ ଥିଲା ଅନର୍ସ କଣ ଥିଲା?
ମୋର ପ୍ଲସ୍ ଥ୍ରୀରେ ମୁଁ ପଲିଟିକାଲସରେ ଅନର୍ସ ନେଇଥିଲି।
କସ୍ମେଟିକ୍ ଭଲ ସବଜେକ୍ଟ ରଖିଥିଲେ ଆଉ
ଭଲ ସବଜେକ୍ଟ ନାଇଁ
ସବଜେକ୍ଟ ନାଇଁ ପଢିବା ପାଇଁ ଦେଇଥିଲି, ଯେହେତୁ ମୋର ଦେହ ଖରାପ ହେଇଥିଲା ମଝିରେ ତ। ଆଚ୍ଛା ପ୍ଲଷ୍ଟୁ ରେ ମାର୍କ କମ ରହିଗଲା, ତାପରେ ମୋର ଇଚ୍ଛା ଛାଡିଗଲା ସେଥିପାଇଁ ମୁଁ ଅଟୋମେଟିକାଲ ଚେଞ୍ଜ କରିଦେଲି ଆଉ।
ଏବେ ଏମ୍ ବି ଏ ଚାଲିଛି ଏମ୍ ବି ଏରେ ଅନର୍ସ ରହିଛି ଆଉ ଏଚ ଆର ୱିଥ ମାର୍କେଟିଂ।
ହଁ
ଆଜ୍ଞା ଆଉ ଆପଣ ଆଗକୁ କଣ ଭାବିଛନ୍ତି କଣ କରିବେ ବୋଲି?
ମୁଁ ଏବେ ଦଉଛି ବିଇଡି ଫିଇଡି ଏକ୍ଜାମ ସବୁ ଦଉଛି ଆଉ ଛନ୍ତି ନାଇଁ ନାଇଁ ଏକ୍ଜାମ୍ ଦଉଛି। ଦେଇଚି ଏଇ ବର୍ଷ ଏନ୍ଟ୍ରାସ୍ ଦେଇଚି। ବି ଇ ଡି କରିଦେଲେନି ଆନ୍ଧ୍ରା ବିଡ, ଏଇ ବର୍ଷ ମୋର ସଇଲା ପ୍ଲସ୍ତ୍ରୀ ଦେଖିବା କରିବା ଆଉ।
କରିଦିଅନ୍ତୁ ବହୁତ ଭଲ ରେଜଲ୍ଟ କରଉଛି କାରଣ ବହୁତର ଭ୍ୟାକେନ୍ସି ବାହାରିବ।
ବାହାରିବ।
କାରଣ ମୁଁ କରିଦେଇଥାନ୍ତି। କିନ୍ତୁ, ମୁଁ ଏ ଲାଇନେ ପଳେଇ ଆସିଲି ଅଲଗା ଲାଇନରେ ସେଥିପାଇଁ ଆଉ ବାଧ୍ୟରେ କରିପାରିଲିନି। ବୁଝିପାଇଲେ କି?
ବୁଝିପେଲେ କି? ଆଜ୍ଞା!
ଆଚ୍ଛା ହଉ ଏବେ
ହୋଉ, ଏବେ କଣ ଖାଇବେ? ନାଇଁ ଆମେ ଖାଇସାରିଲୁଣି।
ଖାଇସାରିଲେଣି?
ଆଜ୍ଞା!
କଣ ଖାଇଲେ?
ଭାତ, ପୋଇ ତରକାରୀ ଆଉ ମାଂସ ଆଉ।
ଆଚ୍ଛା-ଆଚ୍ଛା! ବହୁତୁବଢିଆ-ବହୁତୁବଢିଆ। ଆଉ, ଆପଣଙ୍କ ବାବା କଣ କରନ୍ତି?
କଣ କରନ୍ତି? ଚାଷୀ।
ବହୁତ ଭଲ, ଚାଷ ହିଁ ତ ବହୁତ କିଛି କାମରେ ଲାଗିବ ଆମର। ବିନା ଯା
ଚାଷ କାମ ଆଗରୁ କରୁଥିଲେ, ଏବେ କରୁନାହାନ୍ତି, ସେ ବସିକି ବେପାର କରୁଛନ୍ତି ପରିବା ଫରିବା କିଣିକି ଆଉ।
ଯାହା ବିି ହଉ ନିଜର କର୍ମ କରିବାକୁ ପଡ଼ିବ, ଯେକୌଣସି କର୍ମ ନ କଲେ, କିଛି କରିପାରିବନି ଆପଣ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାବା, ମାମା, ସାନ ଭାଇ, ମୁଁ ଆଉ।
ସାନ ଭାଇ, ମୁଁ ଆଉ।
ବାବା ଘରେ ଅଛନ୍ତି ଆଉ।
ହଁ!
ଆଉ ନିଜେ ମୁଁ ଜବ୍ କରିକି ଘରର ଭରଣ ପୋଷଣ କରି ନିଜେ ପଢ଼ିବା ପାଇଁ ପଢୁଛି ଆଉ, ଆଜ୍ଞା! ଆଉ କଣ କୁହନ୍ତୁ? ଯାହା ହଉ! ଆପଣଙ୍କ ସହିତ କଥା ହେଇ ଖୁସି ଲାଗିଲା। ଧନ୍ୟବାଦ!
ଧନ୍ୟବାଦ! ରଖୁଛି?
ଆଜ୍ଞା!